ହ୍ୟାଲୋ। ହାଲୋ।
ହୁଁ ଜୟ ଜଗନ୍ନାଥ।
ହୁଁ ଜୟ ଜଗନ୍ନାଥ।
ଆପଣଙ୍କ ଭଏସ୍‌ ଶୁଭୁନି ଲାଖୁଛି।
କଣ କରୁଛନ୍ତି?
ନାଇଁ ଥିଲି ଏମିତି କଲେଜରୁ ଆସିକି ଘରେ।
ଓହୋ ଆଉ ଖିଆପିଆ ସଇଲାଣି?
ହଁ ଖିଆପିଆ ସରିଚି। ଏବେ ସାରିକି ଆସିଲି କଲେଜରୁ ଆସି ଆସିଲି ତ ଖାଇକି ଆସିଲି ଆଉ।
ବି ସେଇ ଆଉ।
ଆପଣ?
ମୁଁ ବି ସେଇ କଲେଜରୁ ଆସିକି ଖାଇକି ଆସିଲି ଏବେ।
କଣ ପଢା ହେଲା ଆଜି ଆପଣଙ୍କର?
ଆଜି ପଢା ହେଲା ଆଜି ଆମର ଇଏ ଥିଲା କଣ କହିଲେ ହିଷ୍ଟ୍ରି ଥିଲା ଆଜି ମାଇନର ଥିଲା ହିଷ୍ଟ୍ରି ତ।
ଓ ଆଚ୍ଛା ଆଚ୍ଛା।
ମାଇନର ଥିଲା ହିଷ୍ଟ୍ରି ଗୋଟେ ହେଲା। ଆଉ ଏମ ଡିସ୍‌ ଗୋଟେ ହେଲା ପଲଟିକାଲ।
ଆପଣଙ୍କର ଏମ ଡି ସି ତ ଏବେ ଫୋର ସେମିଷ୍ଟାରରେ ଏମ୍ ଡି ସି ନଥିବ।
ହଁ ଅଛି ମାଇନରରେ ଏମ ଡି ସି ଅଛି ନା।
କେମିତି ମ ଆପଣଙ୍କର ତ ଗୋଟେ ପେପର ହୋଉଛି ଚାର ତିିଟା ଅନର୍ସ ପେପର ଥିବ ପେପର ଏଇଟ, ପେପର ନାଇନ, ପେପର ଟେନ୍। ଆଉ ଗୋଟେ ତ ଇଲେକ୍ଟିଭ ଥିବ ଯାହା ଆପଣ ନେଇଥିବେ।
ହୁଁ।
ଆଉ ଗୋଟେ ତ ଆମର ଇଣ୍ଟେନସିପ ଥିବ ଆଉ।
ହଁ ହଁ ଇଣ୍ଟର୍ନସିପ୍ ଗୋଟେ ଅଛି ବା।
ଆଉ ଏମ ଡି ସି କୋଉଠିମ ଅଛି ଏମ ଡି ସି ତ ନାହିଁ।
ମୁଁ ଆଉ ଦେଖିନି ବୋଧେ। ବସିଥିଲୁ ବ ସେଇଠି କରିଦେଲୁ ଆଉ।
ଓହୋ ଆଚ୍ଛା ଆଛା।
ଆପଣଙ୍କ କଣ ପଢା ହେଲା?
ଆମର ଆଜି ପଢା ହେଲା ଅ ଈଶ୍ୱର ଜଣେ ଯୁବକ ପଢା ହେଲା। ଆଉ ଆଉ ଜଣେ ସ ସାର୍ ପଢେଇଲେ ସେଟା କଣ କବିତା ଗୋଟେ ପଢେଇଲେ କର୍ଣ୍ଣ। ଆଉ ଦିଟାକ କବିତା ସାରିଲେ ଆଜି।
ହୁଁ।
ଆଉ ଉପନ୍ୟାସ ଆରମ୍ଭ କରାହେଲା ଯୋଉ କଣ ହେଟା ଦାଦି ବୁଢ଼ା। ଏମିତି ଟିକେ ସବୁ ପଢା ହେଇ ଗଲା ଆଉ
ସେଗୁଡା ଆମର ଅଧା ହେଇଗଲାଣି।
ଆମର
ହଁ ତେର ପଢା ହେଲାଣି।
ଦାଦି ବୁଢା ସରିଲାଣି ଆମ କୁହା ହେଇଯାଇଛି ଜିସ୍ ଟା ଖାଲି ନୋଟ ଫୋଟ ଟିକେ ଡକା ହେଉଥିଲା କେମିତି ଷ୍ଟାଇଲ ରେ ଲେଖା ଲେଖିହବ ଟିକେ ଡକା ହଉଥିଲା।
ଆଚ୍ଛା
ଅଛି ବିଷୟ ଏଥରକ। ସବୁତକ ପଢିଲା ବେଳକୁ ସମ୍ଭବ ନୁହଁ।
ହୁଁ ହୁଁ
ଆଉ ଆପଣଙ୍କର କଣ ଆଜି ଖରା ବେଳ? ଟାଇମ ରଖା ହେଇଥିଲା
ଆମର ଆଜି ହେଇଥିଲା ଭାତ ମାଛ ତରକାରୀ।
ମାଛ ତରକାରୀ, ମାଛ ପସନ୍ଦ
ହୁଁ।
ଆପଣଙ୍କୁ ମାଛ ପସନ୍ଦ?
ହଁ ସେମିତି ଆଉ।
ନନଭେଜରେ କଣ ପସନ୍ଦ ଆପଣକୁ?
ନନଭେଜ ରେ ମାଛ ଚିକେନ ଆଉ ମଟନ ଆଉ ଅଣ୍ଡା ଏଇ ଚାରିଟା।
ଆଉ ମୁ ଆହୁରି ବି ତ ବହୁତ ଅଛି କଙ୍କଡା, ଚିଙ୍ଗୁଡି ଫିଙ୍ଗୁଡି ଏ ବହୁତ ଅଛି ସେଇୟା ଖାଏନି।
ଆଚ୍ଛା ଆଚ୍ଛା ବିରିୟାନୀ?
ମୁଁ ବିରିୟାନି ତ ସେଟା ଡେଲି ରୁଟିନ୍। ବିରିୟାନୀ ଡେଲି ରୁଟିନ।
ଆଚ୍ଛା ଆଚ୍ଛା। ନାଇଁ ବିରିୟାନୀ ଟା ମୁଁ ପଚାରୁଛି ଆପଣଙ୍କୁ ନନଭେଜ ଭିତରେ କଣ ଖାଇବାକୁ ଭଲ ଲାଗେ? କିଏ କହେ ମୋତେ ଚିକେନ ଟା ବହୁତ ପସନ୍ଦ ଲାଗେ କିଏ କହେ ମାଛ ପକଡା, ମାଛ ଚିଲି ଖାଇବାକୁ ଭଲ ଲାଗେ। ସେ ଭିତରୁ ଆପଣଙ୍କୁ ପସନ୍ଦ ଲାଗେ ମାନେ ଅଧିକରୁୁ ଅଧିକ ତର?
ବିରିୟାନୀ ଚିକେନ ବିରିୟାନୀ।
ହଁ ହଁ ସେଇଆ ସେଇଆ। ମୋତେ ବିରିୟାନୀ ଆଉ ଆମେ ତ ସାଧା ପାଟି ଆଉ ତେଣୁ ଭେଜ ବିରିୟାନୀ।
ଆପଣ ସାଧା?
ହଁ ହଁ ପୁରା ସାଧା ଖାଉଥିଲି ଆମର ଏ ମାନେ ଆକଚୁଲି ଆମ ଜାତିରେ ଆଇଁଷ ପିଆଜ ରସୁଣ ଏସବୁ ଖିଆ ହୁଏନି।
ଆମର ପୁରା ଶାକାହାରୀ ଆମର। ନାଇ ନାଇଁ ଜୟପୁର ନହିଁ ଆମର ରଙ୍ଗଣୀ ଜାତି ଆମର ଆପଣଙ୍କର କୋଉ ଜାତି ଥିବ ବୋଧେ ତେଲି ଖଣ୍ଡାୟତ? ସେମିତି ଆମର ଗୋଟେ ଜାତି ହଉଛି ରଙ୍ଗଣୀ ଜାତି। ରାତିରେ ଖାଆନ୍ତିନି ମାନେ ଆମେ ଯଦି କହିଦବୁ ପିଆଜ କୁ କି ଆଳୁକୁ କାଟ ବୋଲି ସେ ଆଉ ଖାଇବେନି ଆଉ ସେଦିନ।
ମାନେ କାର୍ଟ ବୋଲି କହିବୁନି ହଁ। ଆମେ କାଟ ବୋଲି କହୁନା ଆମେ କହିବୁ ଯୋଗାଳ। ନ ହେଲେ ଖଣ୍ଡ କର କାଟ ବୋଲି କହିବୁନି। କିନ୍ତୁ ଏବେ ଆସ୍ତେ ଆସ୍ତେ ସେରା ରେକ୍ଟିଫ୍ଲାଏ ହେଇ ଆଜ୍ ଆମେ ସବୁ ଯେତେବେଳେ ବଡ ବଡ ହେଲୁଣି ଆଉ ଆମେ ସବୁ ବୁଢୀ ବୁଢୀଙ୍କ । ଆମେ ଦି ଭଉଣୀ ସବୁ ପରିବର୍ତ୍ତନ କଲୁ ତାପରେ ଆମେ ଖାଇଲୁ। କିନ୍ତୁ ଏବେ ମୁଁ ।
ହୁଁ।
ମାନେ ମୁବି ଆମ ଜାତିରେ । ଖାଇପାରି ବନି ଆଇଁଷ ଖାଉ ଥିଲିସେ ଟାଇମରେ ଲୁଣିଶୁଖୁଆ ଆଉ ନନ ଭେଜ ବିରିୟାନୀ ଚିକେନ ବିରିୟାନୀ ତୁମର ଫେଭରେଟ?
ଲୁଣି ଶୁଖୁଆ ଭଲ ଲାଗେନି ମତେ।
ଭଲ ଲାଗିବନି କେବେ ଖାଇନାହାନ୍ତି ଆଉ ବସି ପଖାଲା ଯୋଟା ଖଟା ଲାଗୁଥିବ ଖାଇବେ ନା ଆଉ ଓଡିଆ ପୁଅ ହେଇକି ଆପଣ କହୁଛନ୍ତି ବୋଲି ଖଣ୍ଡାୟତ ଘର ଓଡ଼ିଆ ଜାତିରେ ପୁରା ମାନେ ହୁଁ ସେ
ଜାତି ସେ ନନଭେଜ ଖାଏକି ସେଗୁଡା ଖାଏ।
ହଁ ସେଇ ଶୁଖୁଆ ଫୁକୁଆ ମତେ ଭଲ ଲାଗେଣି ଶୁଖୁଆ ମାନେ ବା ଭଜା ଭଜି ହେଲା ବେଳେ ମୁଁ ରହୁନି ମାନେ ଘରେ ମତେ ପସନ୍ଦ ନାହିଁ। ହେଇ ସାରିଲା ପରେ ତାକୁ ବେସର ଫେସର କରିଦିଅନ୍ତି ନା ଭଲ ଲାଗେ ଟିକେ ଖରା ଲାଗେ ତେଣୁ ଖାଇଦି ଆଉ।
ଅ ହ।
ଏବେ ଖାଲି ଚାଲିଛି ପନିର ଆଉ ଛତୁ। ହଁ ହଁ।
ଆଜି
ଆଜି ହେଇଛି ଉନ୍ ଭାତ ହେଇଥିଲା ଆଉ ଡାଲମା ଭଜା ଆଉ ଗୋଟେ ଚଟଣି ହେଇଥିଲା ତାପରେ ଆମ୍ବ ଖଟା ହେଇଥିଲା ଆଉ ମୁଁ ଦିଟା ପାମ୍ପଡ଼ ଚେକି ଖାଇ ଦେଇେଛି ଆଉ ପାମ୍ପଡ଼ ଟା ଅ ସ୍ନାଲ ଥିଲା ଛଣା ହେଇନଥିଲା ମୁଁ ମୋ ଚ୍ଛାଣୀ ଖାଇଦେଇଛି।
ହଁ ହଁ ଭଲ ଖାଇବା ଖାଇଛନ୍ତି ଆଉ ଖାଲି ଡାଲମାଟା ଛାଡିକି ଆଉ।
ଆପଣ ସବୁଥରେ ଖାଇଛନ୍ତି? ହ୍ୟାଲୋ। ମୁଁ କହିଲି ଆପଣଙ୍କ ଘରେ କଣ ଆଜି? ହ୍ୟାଲୋ ଶୁବିଲାନି ଆପଣଙ୍କ କଥା ଟା। ହ୍ୟାଲୋ।
କଣ?
ଆପଣଙ୍କ କଥାଟା ସୁବିଲାନି ମଝିରେ କଣ କହିଲେ। ହ୍ୟାଲୋ।
ହ୍ୟାଲୋ।
ଶୁଭୁନି ମତେ ଶୁଭୁଛି ଆପଣଙ୍କ ଭଏସେ।
ହଁ କହୁନ?
ହଁ ମୁଁ ବା କହୁଛି। ଶୁଭୁଛି ଶଭୁଛି ତ ଏବେ?
ହଁ ଶୁବୁଛି।
ହଁ ସେ ମତେ ଟିକେ କହିଲେ ମୋ ଫୋନରେ ଷ୍ଟୋରେଜ ନାହିଁ ମାନେ ଅଳ୍ପ ଷ୍ଟୋରେଜ ତ ସବୁ ଯୋଉ ପୀଡିଫ କରିକିଫୁଲ ହେଇଯାଉଛି ଆଉ ଷ୍ଟୋରେଜ କେମିତି ଆଣି ହବ କି?
ସେମିତି ତ ଆଉ କିଛି ଆଣିବନି କାଟିବାକୁ ପଡିବ ସବୁ ଫଟୋ।
କାଟିବାକୁ ପଡିବ ମୁଁ ଦେଖୁଥିଲି ଗୁଗଲ ରେ ସେ କହୁଥିଲା କେତେ ଅଣାଅଶୀ ଟଙ୍କା ନା ଅଣଷଠି ଟଙ୍କା ଦେଇକି କରିବା ପାଇଁ ମାନେ
ତାଠୁ ତ ଆପଣ ମାନେ ଯୋଉଟା ଫଟୋ ଫଟୋ ସବୁ ଏକ୍ସଟ୍ରା ଫଟୋ ଅଛି ସେରା ତ କାଟିଦେବେ।
ଏ ଫଟୋ ଗୁରା ବା ବହୁତ ଗୁରେ ପିଡିଏଫ୍ ଗୁରା ଯୋଉ ଅ ଗଳ୍ପ ଉପନ୍ୟାସ ରେ ବି ଯୋଉ ପିଡିଏଫ୍, ସବୁ ଆଉ ବହି କିଣିବା ସକ୍ଷମ ନୁହଁ। ତେଣୁ ପିଡିଏଫ୍ ଗୁରା ସବୁ ଅଛି। ତେଣୁୁ ଫୁଲ୍ ହେଇଯାଉଚି। ଦେଖୁଥିଲି କେମିତି ଘରେ, ସେ କହିଲା ଯେ ନାଇଁ ତମେ ପଇସା ଦିଅ ଶହେ କେତେ ଟଙ୍କା ଦିଅ କି ତିନିଶହ ଏକ ଟଙ୍କା ଦିଅ, ତମକୁ ସ୍ପେସ୍ ଦବ।
ଅ ହଁ।
ଗୋଟେ ଫେକ୍ ରେ ପଡି ଯାଇଥିଲି ତ, ଗୋଟେ ମିନିଟ୍ ଗୋଟେ ମିନିଟ୍
ହୁଁ।
ଏବେ ଆମ ପଡିଶା ଘରର ଜଣେ ଆସିଥିଲେ କଣ ଗୋଟେ ସପିଂ କରିବାକୁ। ସେ ଫେସବୁକ୍ ରେ ଦେଖିଛନ୍ତି ଗୋଟେ ଗୋଟେ ଆଠ ହଜାର ଟଙ୍କାର ଜିନିଷ ଟେ ଦୁଇଶହ ଟଙ୍କା ରେ ତାଙ୍କୁ ମିଳୁଚି। ସିଏ ମୁଁ ନିଦରେ ଶୋଇଥିଲି ସେ ମତେ ଆସିକି ଉଠେଇକି ସେଟାକୁ ଅର୍ଡର କରିବା ପାଇଁ କହିଲେ। ତାଙ୍କର ଫୋନ୍ ପେ ନଥିଲା। ନୁହଁ, ମାନେ ମୁଁ ଆଉ ତାଙ୍କ କଥା ଶୁଣିଚି କି ମୁଁ ଆଉ ଶୁଣିନି। ସେ ଟାଇମ୍ ଯେହେତୁ ଆଉଟ୍ ହେଇ ଯାଉଥିଲା ତେଣୁ ସିଏ ମତେ କହିଲେ ଝିଅ ଟିକେ ଅର୍ଡର କରିଦିଅ। ମୁଁ କଣ କରିଛି ମୋ ମୋ ବଡଦିଦି ଙ୍କ ଫୋନ୍ ରୁ ଫୋନ୍ ପେ କରିକି ସେଟା ଅର୍ଡର କରିଦେଇଚି।
ହୁଁ।
ତାପରେ ସେଟା ମାନେ ଫୋନ୍ ପେ କରିଦେଇଚି ନା କ୍ୟାସ୍ ଅନ୍ ଡେଲିଭରି ହେଇଥିଲେ ଅଲଗା କଥା ହେଇଥାନ୍ତା। ସାଙ୍ଗେ ସାଙ୍ଗେ ସେ ସାର୍ଟ ଟା ବ୍ଲକ୍ ହେଇଗଲା। ଆକ୍ଚୁଆଲି ଫେକ୍ ଥିଲା ସେଇଟା। ସେଇଟା ତିନିଶହ କେତେ ନା ଦୁଇଶହ କେତେ ଟଙ୍କା ଥିଲା। ଆ ସେଇ ଜିନିଷ ଟା ଗଲା ଫେକ୍ ରେ ପଡିଗଲି। ଆଉ ସିଏ ଆମକୁ ତାଙ୍କ ଜିନିଷ ପାଇଁ ମୁଁ ଫେକ୍ ରେ ପଇଲି କିନ୍ତୁ ସେ ମତେ ଆଉ ପଇସା ଟା ଫେରେଇଲେନି। ତେଣୁକରି ମୁଁ ଫେକ୍ ସେୟା କହୁଚି ଯେ ଫେକ୍ ଫେକ୍ ହେଇଥିବ କିଛି ପୁଣି
ହୁଁ ସେଥି ଦେଖିଚାହିଁ କରିବ ଆଉ। ଯଦି ବିି କଲ।
ସାଇବର ଠକେଇ ଯୋଉ ଭଳିଆ ଦ୍ରୁତତା ହେଇ ଚାଲିଚି କିଛି ବି ଷ୍ଟେପ୍ ନେଲା ବେଳକୁ କୁ ବହୁତ୍ ଥର ଭାବିବାକୁ ପଡୁଚି।
ଏବେ ତ ବେଶୀ ଚାଲିଚି ସେଉରା।
ହଁ। ଭାରି ଡର ଲାଗୁଚି ଟିକେ ଏସବୁ ଜିନିଷ କରିଆକୁ ଗଲା ବେଳକୁ। କଣ ହବ କଣ ନାଇଁ। ଆପଣ କେବେ ପଡିଛନ୍ତି ଠକେଇରେ?
ହଁ ସେନ୍ତି ଥରେ ପଡିଥିଲି।
ସାବଧାନ ରୁହନ୍ତୁ, ମୁଁ ବି ତ ସାବଧାନ ଅଛି ଆପଣଙ୍କୁ ବି କହୁଚି। ଟିକେ ସାବଧାନ ରୁହନ୍ତୁ କାରଣ ପ୍ରତି କ୍ଷେତ୍ରରେ ସାଇବର ଠକେଇ।
ଧନ୍ୟବାଦ୍ ଧନ୍ୟବାଦ୍। ଟାଇମ୍ ହେଇଗଲାଣି ସାର୍ ଧନ୍ୟବାଦ୍।
ଆଜ୍ଞା।
କାଟନ୍ତୁ ଆପଣ ଙ୍କ ପଟୁ କାଟନ୍ତୁ।